ହଁ।
ହ୍ୟାଲୋ।
ହଁ।
ହଁ। ଆଉ କଣ କୁହ ତମ ବିଷୟରେ?
ହଁ। ମତେ ତ ବେଶୀ ମାନେ ଇଏ କଣ କୁହନି ଟପ୍ ଫପ ହଟ କୁର୍ତି ମାନେ ଭଲ ଲାଗେନା ବେଶୀ ଟପ୍ ଫପ୍ କି ଜିନ୍ସ ଫିନ୍ସ ପିନ୍ଧିବାକୁ ମୋର କୁର୍ତ୍ତୀ। ମୋର କୁର୍ତ୍ତୀ ଭଲ। ଭଲ ଲାଗେ ମତେ କୁର୍ତ୍ତୀ ଆଉ।
ହୂ।
ଚୁଡ଼ିଦାର କୁର୍ତ୍ତି ଏଇ ପ୍ଲାଯୋ ପ୍ୟାଣ୍ଟ ଆଉ ହୋଉଛି କୁର୍ତ୍ତୀ ସେଟ୍ ମତେ ଏଇଗୁଡା ଭଲ ଲାଗେ ଆଉ, ମତେ ଷ୍ଟାଇଲିସ୍ ଡ୍ରେସ୍ ବେଶି ଭଲ ଲାଗେନି।
ହୁଁ।
ହୁଁ, ତମକୁ?
ମତେ କମ୍ ପଇସା ଭଲ ଲାଗେ। ପସନ୍ଦ କରେ ଆଉ।
ହଁ, ମନ୍ଦିର ଗଲେ ଦେଖ ଭଲ ଡ୍ରେସ୍ ମାନେ ଇଏ ଡ୍ରେସ୍ ଚୁଡ଼ିଦାର।
ରାଜସ୍ଥାନ ପିନ୍ଧିକି ଯିବା ଆଉ
ବୁଲିବାକୁ ଗଲେ ଇଏ ଡ୍ରେସ୍ ଆଉ ଏଇଆ ଆଉ।
ଏମତି ଆଉ।
ହଁ ଅ ଆମର ମତେ ଭଲ ଲାଗେନା କଣ ପାଇଁ, ମୁଁ ଟିକେ ମାନେ ମୋର ହେଲ୍ଥ ଅଛି ତ ଟିକେ ଭଲ ଲାଗେନା ଆଉ।
ହଁବା ନିଜେ ଏ ଯୋଉ କନଫିଡେଣ୍ଟ ରହିଲେ ହେଲା ବା। ଏଥିରେ କଣ ମାନେ ଯୋଉ କିଛି ଇଶ ନାହିଁ। ସବୁଥିରେ ତ ଯାହାକହିଲେ ନିଜେ କନଫିଡେନ୍ସ, ତାହେଲେ ସବୁ ଠିକ୍।
ହୁଁ।
ଆଉ।
ଆଉ ତମ ମ୍ୟାରେଜ୍ କେବେ ହଉଛି, ନା ଏବେ ହବନି?
ମ୍ୟାରେଜ କଥା ଏମତି କ ଚାଲିଛି। ଏ ହବ ଆଉ।
ହୁଁ।
ହଁ।
ତମେ ଠିକ କରିଛ ନା, ଘରେ ଠିକ୍ କରିଥିବେ?
ହୁଁ ହୁ ଘରେ ଠିକ୍ କରିବେ। ହ୍ୟାଲୋ। ଏବେ ସମସ୍ତେ ନିଜେ ନିଜେ ଠିକ୍ କରୁଛନ୍ତି ମୁଁ ସେଥିପାଇଁ କହୁଛି।
ହଁ ଏବେ ତ ସବୁ ନିଜେ ନିିଯେ ବେକାରିଆ ଆଉ। ହଁ ମାନେ କମ୍ ମାନେ ଇଏ ହେଇଗଲାଣି।
ହଁ ଯାହା ଆଉ ଯା ହେଲେ ସମେସ୍ତେ ଭଲେ ରୁଅନ୍ତୁ, ମ ସ୍ ଭଲେରେ ରହିଲେ ସବୁ ଭଲ। ନିଜେ ଠିକ୍ କର।
ହଁ, ପିଲା ଭଲ ହବା ଦରକାର ଆଉ।
ହଁ।
ଆଉ ତମ୍ ତମଠୁ ବଡ ପୁଅ କୋଉ କି ଭଳିଆ କଥା କହୁଚି ହେ
କଣ କ?
ଏ ତମେ ମୋ ଠୁ ବଡ, ମୁଁ ତମକୁ କେମିତି କୋଶ୍ଚିନ୍ ତମେ ମୋ ଠୁ ବଡ, ମୁଁ ତମୁକୁ କେମିତି ପଚାରୁଛି ଇ
ହୁଁ, ନା ସେମତି ନାଇଁ କ, ଏକଥାରେ କଣ ଅଛି। କାଆକୁ କିଛି ପଚା କଣ ତମକୁ ମୁଁ ମତେ କିଛି ଖରାପ୍ କଥା କହିଲ ନା, କଁ ଖରାପ୍ ବେ ଦେଲେ ମତେ ଖରାପ ଲାଗେ, ପଚାରିଲେ ଗୋଟେ ଜିନିଷ ଯୋଉ ଜିନିଷରେ ସମସ୍ତଙ୍କ ମାନେ ଲାଇଫରେ ଘଟିଚି, ମାନେ ଘଟିଚି, ଘଟିବ ବି ସେଇ ଏତେରେ ପଚାରିବା କଣ ଅଚି, ଏଇଟା ତ ଗୋଟେ ନାଚୁରାଲ୍ ଜିନିଷ।
ହଁ ଅ
ଆଉ
ଆଉ
ଏମତି ଆଉ, ଆଉ କଣ, ଆଉ ତମର କିଏ ଭାଇ ଭଉଣୀ ଅଛନ୍ତି?
ହଁ, ମୋର ଗୋଟେ ଭାଇ ଅଛି, ମୋ ସାନାପା ପୁଅଙ୍କର ମାନେ ସାନାପାଙ୍କର ପୁଅ ପୁଅ ଗୋଟେ, ଝିଅ ଗୋଟେ, ଆଉ ମୋ ମାନେ ତିନି ବାପା, ମଝିଆ ବାପାଙ୍କର ସାନ ପୁଅ ଗୋଟେ, ଝିଅ ଗୋଟେ ଆଉ ସାନ ସଭା ସାନଙ୍କର ଗୋଟେ ପୁଅ ଖାଲି, ତାଙ୍କର ଦେଥ୍ ହେଇ ଯାଇଚି ସାନ ବାପାଙ୍କର ଆଉ। ଆକ୍ସିରେଣ୍ଟରେ, ମୁଁ ସବୁଠାରୁ ବଡ। ତୁ ସରଗ ବଳଜିଆ, ହୁଁ, ହଁ।
ଭଲ ଆଉ, ହୁଁ ହୁଁ, ସମସ୍ତୁଙ୍କୁ ବଡ ଆଉ।
ହଁ, ଏଇଆ ଆଉ।
କେମ୍ ତି ହେଇଥିଲା ଆକ୍ସିଡେଣ୍ଟ?
ଏଇ ମାନେ, ଉଁ, ଆମର ଅଛି ଗୋଟେ ପୋଖରୀ ଭଳିଆ ସେଇଠି ସବୁ ଯାଆନ୍ତି ମାଛ ଧରିଆ ପାଇଁ
ହଁ।
ମ ସାନାପାଙ୍କ ପୁଅଙ୍କର ବାଡେ ଥିଲା ସେଇଦିନ ସେ ଏ ଆମୁକୁ ଦେଇ ଦେଇ ଗଲେ ପୁରି କରିଆ ପାଇଁ ସେ ତେଲ, ଅଟା ଫଟା, ଦେଇ ଦେଇକି ତାଙ୍କର କଁ ଆମର ବି ଆଇଁଷ ସେଦିନ ଆସିନଥାନ୍ତା, ନାରାୟଣ ପୂଜା ହୁଏ ନା, ସବୁ ଜନ୍ମଦିନରେ, ଆଇଁଷ ବି ଆସିନଥାନ୍ତା ତାଙ୍କର କଣ ମାନେ ମନୁକୁ ଆଇଚି କି, କଁ ହେଇଚି, ତାର ସେଇ ଯୋଉ ପୋଖରୀ ପାଖୁକୁ ପଳେଇଲେ ପଳେଇଲେ, ମାନେ ସେଇଠି ମାନେ କଁ କୁହନି ଦି ଜଣ ମଝିର୍ ଝଗଡା ଲାଗିକି ଇଏ ଗୋଟେ ଲୋକଟେ ମଦ ପିଇଦେଇଥିଲା ପୁରା, ଏମିତି ମାନେ ମାଡ ଫୌ ଦାରି ଭଳିଆ ଲାଗିକି, ଗୋଡକୁ, ମାନେ ମୁଣ୍ଡକୁ ଗୋଇଠା ଗୋଇଠା ମାଇଲେ, ତାଙ୍କ ମୁଣ୍ଡ ଶିର ବ୍ଲଡ ଜମିଗଲା।
ଓହୋ।
ବ୍ଲଡ ଜମିଗଲା ଯଦି, ସେଇଦିନ ଆର ଭୋଉତୁ ଛଅ ମାସଙ୍କତର ପଡିକି ରଇଲେ, ପୁରା ମାନେ ପୁରା ପାରାଲିସ୍ ଯୋଉ ଭଳିଆ ହେଇଯାଏ ନା ଦିଏ ପୁରା, ଉଠି ପାରନ୍ତିନି ଆଉ, ସେ ପୁରା ପଡିକି ରହିଲେ ଉଁ ବହୁତ ପଇସା ବି ଖର୍ଚ୍ଚ ହେଲା। କେତେ ବହୁତ୍ ପଇସା ଖର୍ଚ୍ଚ ହେଲା ବନ୍ଧୁବାନ୍ଧବ ସବୁ ଦେଇଥିଲେ ବହୁତ୍ ପଇସା ଖର୍ଚ୍ଚ ହେଲା ତାପରେ ଡେଥ୍ କରିଗଲେ ଆଉ।
ଅଁ
ହଁ ତାପରେ ତାଙ୍କ ଚିନ୍ତାରେ ମୋ ଜେଜେବି ଭଲ ନାଇଁ ତାଙ୍କମାନେ ସିଏ ଯେମିତି ଦେଖିଲେ ତାଙ୍କ ପୁଅ ଟା ଏମିତି ହେଲାଣି ସ ସିଏ ପୁରା ତାଙ୍କର ବି ଆଉ ମୁଣ୍ଡ ଫୁଣ୍ଡ ହଁ ତାଙ୍କ ମୁଣ୍ଡ ଫୁଣ୍ଡ ଆଉ କାମ କଲାନି ସିଏ ବି ତାଙ୍କ ଦି ବର୍ଷ ପରେ ଦେ ଜେଜେଙ୍କର ବି ଡେଥ୍ ହେଇଗଲା। ଆଉ ଏୟା ଆଉ।
ହଁ।
ହଁ ଏଇଆ ଆଉ?
ଆମ ଘରେ ଗୋଟେ ବିଲେଇ ଛୁଆ ଅ ଗୋଟେ ଏ ବିଲେଇ ଗୋଟେ ଛୁଆ ଦେଇଛି ଜନ୍ମ କରିଛିି ଛୋଟ ଛୁଆ ସେ ଖାଲି ଡେଉଁଛି ଯେ ଖାପୁ କି ଏଠୁ ସେଠୁ ସେଠୁ ଘର ହୁଁ। ସାରା ଉଁ ଡେଉଁଛି ଛୁଆ ଟା।
ଘରେ ବିଲେଇ ଛୁଆ ଦେଲେ ଭଲ କାଳେ।
ହଁ ସେ ଦେଇଛିତ୍ ଦେଇଛିତ୍ ଆମେ ଟୋଟାଲି ଜାଣିନୁ ମଝିରେ କେମିତି ଏ ଏମିତି କୁଁ କୁଁ କୁଁ ସାଉଣ୍ଡ ହେଲା ସେ ଦେଖିଲା ଆଳୁ ଅ ମାନେ କିନ୍ତୁ ଆଖି ଫିଟି ନ ଥିଲା ଛଟିଆଟି। ଏ ତାଙ୍କ ଘରେ ଥିଲା ଏବେ ପୁରା ଟିକେ ବଡ ହେଇଗଲାଣି ଚାଲିଲାଣି ଖାଲି ଫକ୍ ଫକ୍ଏଠୁ ସେଠୁ ସେଠୁ ଏଠୁ ଡେଉଁଛି ଯେ ଏତେ ଟାଣ ଗୋଟେ ଛୁଆ ହେଇଚି ଶାଢୀରେ ଯୋଉ ଆଲେଣାରେ ଶାଢୀ ଥୁଆହେଇ ଚି ତା ବ୍ଲାଉଜ ଇଏ ଓହଳିଛି ଯଉ ଲଣ୍ଠନ ଟା ଓହଳିଚି ସେ ତାକୁ ଧରିକି ଝୁଲୁଛି ମୁଁ କହିଲି ଛିରି ଯିବ କାମୁଡି ଛିଣ୍ଡେଇ ଦବ ମୁଁ କହିଲି ଯା ଏଠୁ ଉଁ
ଏୟା ଆଉ।
ବିଲା ଯୋଉ କଣ ଭ ଭଲ ଲାଗେ? ଏ କଣ ମାନେ ଏମିତି ଅଛି ବିଲେଇ ଛୁଆ ଭଲ ଲାଗେ?
ହଁ ଆମ ଘରେ ଦେଇଥିଲା ଛୁଆ। ଗୋଟେ ପୁରା ଛୋଟ ବେଳୁ ଦେଇଥିଲା ତା ମା ତାର ଆଉ ନେଲାନି ତାକୁ। ମୋଉ ଯୋଉ ମେସିନ୍ ଯୋଉ ମୋ ଯୋଉ ମେସିନ୍ ପେଟିରେ ଛୁଆ ହେଇଥିଲା ହେଲା ଆଉ ମୁଁ ତାକୁ ମୁଁ ଜାଣି ପାରିନେଇଁ ଉଁ ପେଟି ଟାକୁ ଟାଣି ଆଣିଲି ସିଏ ତାର ଆଉ ତାର ଛୁ ଛୁଆ ଟାକୁ ନେଲାନି ତାପରେ ତାକୁ ଖାଇବା ପିଇବାକୁ ଦେନୁ ତାର ବଡ ହେଇକି ଏବେ ତାର କୁଆଡେ ତାର ପଳେଇଲା।
ହଁ ସିଏ ବି କଣ କୁହନ୍ତି ତାଙ୍କୁ ଧରିବା କଥା ନୁହେଁ ତାଙ୍କ ଗେ ଦିଦିନ୍ ଯାକେ ଧରିଲେ କୁଆଡେ ତା ମା ନବନି। ଆମେ କିନ୍ତୁ ଧଇଲୁନି ତାକୁ ସେମ୍ ଏ ମାନେ ସେ ପେଟିରେ ତାର ଥିଲା ତା ମା ଆସିବ ସିଏ ତାର ଥାଏ ଆମେ ତାକୁ କିଛି ଧରୁନୁ କିଛି କଲୁନୁ ସେଇଠୁ ଇଏରେ ଅ ଏବେ ମଝିରେ ତା ମା ସେମିତି ଉପରେ ବାହାରକୁ ଗଲା ତ ବାହାରକୁ ଗଲା ସେଠୁ ଉଁ ତା ମା ଯୁଆଡେ ଯାଇଚି ତାପଛେ ପଛେ ଯାଇଚି ସିଏ ତା ମା ପଳେଇଛି ସିଏ ଆଉ ଆସିପାରିନି ଆସିପାରିନି ତା ମା କାଲି ଲୁଟିନ୍ ମାନେ ଆସିବ ଛୁଆ ଟା ବି ପୁରା ଆଖି ଆଗରେ ମାନେ ଖେଳୁଛି ନା ଗୋଟା ନ ପାଇଲେ ଏତେବି ଗୋଟେ ମନକୁ ଇଏ ନୁହଁ ଛୁଆଟା କାଲେ କିଏ କୋଉଠି ତ ମାନେ କୁକୁର ଫୁକୁର ନେଇଗଲେ କି କଣ କଲେ ସେଠୁ ତା ମା ଖାଲି ଆସିବ ଏ ଡେଲି ଡେଲି ପୁରା ମିଆଉଁ ମିିଆଉଁ ହବ ଖୋଜିବ ହେଟୁ ନ ମାନେ ଭଲ ଲାଗେ ନା ଗୋଟେ ଯାହା ହେଲେ ମା ନା ତା ଛୁଆ ନପାଇଲାଳୁ ତାକୁ କଷ୍ଟ ଦେଖିଲା ଆସିବା ମିଆଉଁ-ମିଆଉଁ ହୁଏ ମିଆଉଁ-ମିଆଉଁ ଖୋଯିବ ପଳେଇବ ଦେଖିଲା ଆମର ଏ ଉପରେ ଘରେ ଥିଲା ଓଛେଖା ପହଦିନ ତା ମା ବୋଧେ ଯାଇଥିଲା ତା ସାଙ୍ଗରେ ଆଇଲା ହୁଁ-ଆଇଲା ଭଲ ମାନେ ଭଲ ଲାଗୁଛି ଦେଖିବା ପାଇଁ ଯଉ ଡିଆ ଡି ଟଣା ଟଣି କାମୁଡା କୁମୁଡି
ହଁ ହ ତ ଖେଳୁଛି ଆଉ
ହଁ ଛୋଟ ଛଟ ତାର ଏଠୁ ଟିକେ ସେଠୁ ଟିକେ ତାର ଚଲେଇଛି। ତ ଧୁମ ଦାମ ଭୁସ୍ ଭାସ କରି ସବୁ ଫୋପାଡୁଛି।
କଣ କହିଲ?
ଏ ସବୁ ଯୋଉଠି ଚଢୁଛି ସେଟା ଗଳି ପଡିଲାଣି। ଉଁ ଥାଳି ଟା ଗଳିପଡ଼ ତାଟିଆ ଟା ଗଳିପଡ଼।
ଏଇବା ସେ ସବୁ ବିଛଣାରେ ଖାଲି ଆସିକି ଶୋଇବେ ଯୋଉଁ ତୁ ଶୋଇଯିବ ମାନେ ଶୀତ ଦିନରେ ଶୀତ ଦିନରେ ସେ ଯୋଉଁ କମଳ ପଡିଥିବ ସିଏ ତ ତା ଭିତରେ ଆସିକି ଗେଞ୍ଜି ଶୋଇବ ମାନେ ହଠାତ୍ ଜାଣିପାରିବୁନି ଗୋଡ ପକେଇ ଦେବୁ କି କଣ ଏଁ ଯୋଉଁ ଡର ମାଡ଼ିବ ଭାରି କୁହନି ସାପ ଭଳିଆ ଶୋଇଥିବ ହଁ।
ପୁରା ନରମ ଦେହ ଆମର ଏଥିରେ ଗାଁ ରେ ସେମିତି ଗୋଟେ ଯୋଉଁ ଦିଟା ଛୁଆ ଦେଇଥିଲା ପୁରା ସୁନ୍ଦର ଟେ ପୁରା ଧଳା ହେଇଥିଲା। ପା ଦିଟଣ ଦେଇଥିଲେ ସେ ସେମିତି ସେ ପୁରା ମାନେ ଉଁ ଏମିତି ଉ ମାନେ ଘର ଲୋକ ସମସ୍ତେ ମିଶି ଯାଇ ମାନେ ପୁରା ଇଏ ହେଇ ପୁରା ଧରିବେ ତାଙ୍କ ଉପରେ ଚଢିଯିବେ କିଛି କରିବେନି। ଆମେ ଯେତେବେଳ ଗଲୁ ହେଟୁ ଆମ ସହିତ ତ ଏତେ ଇଏ ହେଇନାହାନ୍ତି। ଆମକୁ ଯାହା ହେଲେ ଭୟ ଲାଗିବ ସେ ସିନା ମିଶି ଗଲେଣି ତାଙ୍କୁ ଭୟ ଲାଗୁନି। ସିଏ କହନ୍ତି ଆମେ ଶୋଇଚୁ ସେଇ ଶୀତ ଦିନରେ ଶୋଇଛୁ କମଳ ଝିଅ ଆସି କମଲ ଭିତରେ ଡର ମାଡିବ କୋଉଠି ଗୋଡ଼ ହାତ କଟିବ କହିବେ କାମୁଡି ଦେବେନା
ହଁ ମୋତେ ବା ସେ ଯୋଉଁ ବିଲେଇ ଟା ଆମ ଘରେ ଥିଲା ହେଲା ଯୋଉଁ ଆମ ଘରେ ଥିଲା ମୁଁ ହଠାତ୍ ବାହାରୁ ପଳେଇନି ଘର ଭିତରକୁ ସିଏ ତାର ଏଇ ଯେଉଁ ପା ପୋଛା ପଡ଼ିନଥାଏ ନା ତାରି ଉପରେ ଶୋଇଥିଲା। ମୁଁ ମାନେ ଡୋରସ୍କିନ୍ ଟଣା ହେଇଛି ମୁଁ ଆଉ କେମିତି ଜାଣିବି ସେପଟେ ଶୋଇଛି ବୋଲି ମୁଁ ହଠାତ ପଶିଗଲି ତା ମାନେ ମଝି ଯୋଉଁ ଇଏ ସିଏ ଗୋଡ ପଡିଗଲା ମୋ ଗୋଡ କାମୁଡିଦେଲା ସେ ତାର ପୁରା ଦିଟା ଦାନ୍ତ ବସି ଯାଇଥିଲା ପୁଣି ଯାଇକି
ଇଞ୍ଜେକ୍ସନ ନେଇଥିବ ମତେ ତ ଇଞ୍ଜେକ୍ସନ ନବାକୁ ଯୋଉଁ ଡର ବୋଲି ମୁଁ ପୁରା ସବୁବେଳେ ଦୂରେ ମତେ ଭାରି ସେ ଛୁଞ୍ଚିଙ୍କୁ ଦେଖିଲେ ମତେ ଭାରି ଡର। ଥରେ ବା ମୋର ମାନେ ବା ଥର ଶୁଣିବ ତମେ ହସିବ। ମାନେ ସେଥରେ ରୁମ ରେ ଏମିତି ଡୋର ଦିଆଯାଇଛି ଡୋର ଦିଆଯାଇଛି ସେଠୁ ତାକୁ କଣହଲା ମୋ ଭାଇ ଆସିଲା ତାକୁ ପା ମାନେ ଏମତି କିଲ ବିଲ କଲା ତା ଗୋଟେ ଘର ଭିତରେ ସେ କୁଆଡେ ଯିବ କୁଆଡେ ଯିବ ବୋଲି ତାକୁ ଲାଗୁଛି ମାନେ ଡୋର ଟା ଖୋଲା ଅଛି କିନ୍ତୁ ନେଟ ଦିଆ ହେଇଛି ତାକୁ ଲାଗୁଛି ଡୋରଟା ଖୋଲା ଅଛି। ସିଏ କ ମୁଁ ସେଠି ଶୋଇଚି ଝରକା ପାଖେରେ ତାକୁ ଲାଗିଚି ସେଟାଝ ମାନେ ଇଏଟା ଖୋଲା ଅଛି।
ହ୍ୟାଲୋ ହ୍ୟାଲୋ ହ୍ୟାଲୋ